ହାଲୋ।
ହୁଁ।
କଣ କରୁଥିଲ?
ଏଇ ଯୋଉ ଭାତ ବସେଇନି ପା। ଭାତ ବସା ଯିବ ଖିଆ ପିଆ ସଇଲା ଜଳଖିଆ ପିଠା ପିଠା ସବୁ ଖିଆଖିଇ ସଇଲା। ଏଇନା ଭାତ ବସେଇମି। ହୁଁ।
ହଁ ହଁ।
ଆଉ କଣ କାମ ସଇଲାଣି ନା? ଆଁ ହଁ ଆମର ଶୀଘ୍ର ଖାଆନ୍ତି। ଆମର ଶୀଘ୍ର ଖିଆ ସେଇଥିଲାଗି ଶୀଘ୍ର ଭାତ ବସାଯିବ ଆଉ।
ହଁ ହଁ ଆଉ ଛୁଆ
ହୁଁ ଛୁଆ ସବୁ ଖାଇସାଇଲେନି। ଛୁଆ ଖାଇସାଇଲେନି ମୁଁ ଖାଇସାଇଲିନି। ଆମ ଘରେ ସବୁ ଖାଇ ଖୁଆ ସାଇଲେନି ଆମ ଭାତ ଫାତ ବସେଇବି ଆଉ।
ଅ ହଁ ଦେଶୀ ଚାଉଳ ଭାତ ବସଉଚ?
ହଁ ନା ମିିଲ୍ ଚାଉଳ।
ହଁ ହଁ କଣ ଚାଷ ଅଛି ନା ନାଇଁ ଚାଷ?
ହଁ ଆମ ଦିଟା ବିଲ ମାତ୍ର। ଅଛି ଯେ ସେପଟେ ବିଲ ଗୁଡାକ ଆମର କରନ୍ତିନି। ମୋ ଗୋଟେ ବିଲ ବଖରା ଦେଇଛନ୍ତି ଆଉ ଏଇ ପାଖରେ ଯୋଉ ବିଲ ଘର ପାଖରେ ଯୋଉ ବିଲ ଗୁଡା ସେଇଗୁଡ଼ା କରନ୍ତି ଉଁ ହୁଁ।
ବର୍ଷା ହଉଥିଲା ନା ରାତିରେ
ହୁଁ ଉଁ ସେ ରାତିରେ ବର୍ଷା ହେଇଥିଲା। ବର୍ଷା ଆ- ଆ -ହ -ଅ ଖାଲି ହେଇଥିଲା ଆ ଯେ କନ୍ତ। ହୁଁ ଆଉ ତମ ଆଡେ ବର୍ଷା ହେଇଥିଲା ନା?
ହଁ ହେଇଥିଲା କାଲି କାଲି ହେଇଥିଲା ଲାଇନ୍ ନଥିଲା ରାତି ବାରଟାରେ ଲାଇନ୍ ଆଇଲା।
ଆଉ କଣ ତ ବର୍ଷା ହେଇଥିଲା ଆଜି ବି ସକାଳୁ ଫୁନି ବର୍ଷା ଉଠେଇଛି ହବ ବୋଧେ।
ଆଁ ହୁଁ
ରଜରେ ତ ବର୍ଷାରେ ରଜ ରଜ ବର୍ଷା ବର୍ଷା ପଳେଇବ। ରଜରେ ବର୍ଷା ହେକ୍
ହଁ ବା ଆଉ ବର୍ଷ ରଜ୍
ଉଁ ହଁ ବା ଆଉ କୁଆଡେ ଗଲନା ନା ବୁଲିବାକୁ କୁଆଡେ ଯାଇନ?
ନାଁ କୁଆଡେ ଯିମ୍ ବୁଲିବାକୁ ଏଇ ବର୍ଷା ତ ହୋଉଚି ଆଉ, ମୁଁ ଯାଇନୁ କୁଆଡେ ବୁଲିବାକୁ ଯଉ କାଲି ଆଇଲେ। ଆଜ୍ଞା ସିଧା ଆଉ କଣ କରୁଚ? ଏ ବାବା। ଦେଇ ଦେଇ ଦେଇ ତାକୁ ଟିକେ ଆଣ ଟିକେ ହିଆଡେ ଗଲାଣି।
ଏ ବସଚି ଏଇଠି ବସିଛି ଆଉ।
ଉୁଁ ହୁଁ କାମ ଶଇଲାଣି?
ହଁ ସଖାଳ କାମ ସଇଲାଣି। ପୁଣି ଏଇ ରୋଷେଇବାସ କରିନି କରିମି ଆଉ, ଏଇ ପୋଟଳ କାଟିଚି କେନ୍ତି ଛାଣିମି ବେସନ୍ ରେ ଆଉ ଭାଜିମି ସେ ଝୁଡ଼ଙ୍ଗ, ଆଳୁ ଭାଜିମି ଡାଲି କରିମି ଛେନା କହୁଥିଲେ ଛେନା ତରକାରୀ କରିବୁ ବୋଲି, ଛେନା ତରକାରୀ କରିବୁ। ସାଧ ନା ସଂକ୍ରାନ୍ତି କାଲି ରଜ
ହଁ ହଁ ଏଁ ମାଲୋ ବାଲିଜନ୍ଦା ଲୋ ବାବା।
ସେ ସାଧା ତରକାରୀ କରିବି।
ଭ ।
ଆମ ଘରେ ଆସିନାହାନ୍ତି ରଜ ପାଇଁ ଚାରିଟା ବେଳକୁ ଆସିବେ ବୋଧେ, ଟ ବାପା ପଳେଇବେ ଆସିକି ସାଙ୍ଗ ସାଙ୍ଗ।
ହଁ ରଜ ଅଛି।
ସେ ହଁ ନା ନା ନା ଆସି ସାରିଥାନ୍ତେ କାଲି ତ ସେଣେ ପଳେଇଲେ ନା ନାନୀ ଘର କୁ। ସେ ଚାରିଟା ବେଳକୁ ଆସିବେ ବା ପା ଆସନାେ କିଛି ଖାଆନ୍ତି ନାହିଁ। ପଳୁଅନ୍ତି ସାଙ୍ଗେ ସାଙ୍ଗେ ଥଣ୍ଡା ଫଣ୍ଡା ଟିକେ ପିଧେଇକି ପଳୁଅନ୍ତି। ସେ ଚାରଟା ବଳକୁ ଆସିବେ।
ଓହୋ।
ହୁଁ।
ଗାଁକୁ ଯିବନି କି?
ନା ଆଉ କଣ ଯିମି, ଯିମିନି ଆଉ।
ଭଲ ଲାଗୁନି?
ନା
ଯିବ ବୁଲି ଆସିବ ସେମିତି ଆଉ କହିଲେ କଣ?
ନା ଆଉ ଯିମି ନାହିଁ ତ କିଛି ପିନ୍ଧିବୁ ନାହିଁ ନୂଆ ଶାଢୀ ପିନ୍ଧିବି ନାହିଁ।
ହୁଁ।
ଆଉ। କିଛି ସିନ୍ଦୁର ଫିନ୍ଦୁର ଏଇନା ପିନ୍ଧିବୁନି ଆଉ ଖାଲିଟା କାହିଁ ଯିବି। ମୁଣ୍ଡ ଫୁଣ୍ଡ ବି କୁଣ୍ଡେଇବୁ ନାହିଁ।
ହୁଁ।
ମୁଁ କାଇଁ ଖାଲିଟା ଯିମି ଯିମିନି ନାଇଁ।
ଓହୋ ସେଠିକି ଭଲ ହଉଥିବ ଯେ ଆ ଘର ଗାଁରେ। ଭଲ ହଉନଥିବ।
କଣ କହିଲ?
ସେଠି ଭଲ ହଉନି କି?
ସେଇତିି ହଁ ହେଙ୍ଗୁଳା କତିରେ ଦୋଳି ପଡିଛି।
ହୁଁ ପଳେଇ ଟିକେ ବୁଲି ଆସିବ।
ଦୋଳି ନାହିଁ ସେ ହେଗୁଳା କତିରେ ସାତଟା ନା ଆଠଟା ସେ ଦୌଡ଼ି ଦୋଳି ପଡିଛି ଆଉ।
ଓହୋ ହଁ।
ଭଲ ନା କିଏ ବାହାରକୁ ବାହାରୁଛି ଯେ ଜାଣିବ ଭଲ ହବ କି ଖରାପ କଣ ହଉଛି? ଆଉ ତ ରୋଷେଇ କରୁନୁ ଘରେ ରହନୁ ପାଣି ଆଣିନୁ ପାଣି ଆଣିକି। ଘର କାମ କର ଘର କାମ କରିକି ଲୁଗାପଟା ଆଣେନି ସଫା କରିବାକୁ ମାଡ଼ିକି ସଫା କରିକି ଆଇନି ଶୁଖେଇନି।
ଆମେ କୁଆଡେ ବାହାରକୁ କୁଆଡେ ଗଲେ ସିନା ତୁ ଦେଖିବୁ ରଜ ହଉଛି ଆମେ କୁଆଡେ ବାହାରକୁ ଯାଉଛୁ।
ହଁ ଆଉ।
ଆମର ତ ରୋଷେଇ ଆମର ତ ରୋଷେଇ ଘରେ ରଜ ହେଇଯାଉଛି ଆମେ ଆଉ ବାହାରକୁ ଯିବୁ ରଜ ଦେଖିବୁ।
ହୁଁ। ତୁ ଘର କାମ କରୁ କରୁ ପା ଟାଇମ ପଳଉଛି।
ଘର କାମ ଛୁଆ ଧନ୍ଦା ଏଇ ପୁଅଟା କାଲି ଦିନ। ନା ମୁଁ ଯାଏନି ଆ ମୁଁ କଣ ଯିମି ତ କିଛି ପିନ୍ଧିବିିନି ନାଇବିନି ଖାଲିଟା କଣ ଯିମି ସେମିତି। ଦିନ ଗୋଟେରେ କାଲି ପୁଅଟା ଭାତ ଖାଇଥିଲା ସନ୍ଧ୍ୟା ବେଳୁ ଶୋଇ ପଇଲା। ଛଅଟା ସାତଟା ବେଳୁ କିଛି ଖାଇଲାନି ଏଇନା ଉ ଥିଲା ତାକୁ ଟିକେ ଉପମା କରିକି ଦେନି ସେ ଖାଇଲା ଟିକେ ଖାଇ। କି ଖେଳୁଥିଲା?
ହୁଁ।
ଖେଳୁ ଖେଳୁଥିଲା।
ହୁଁ। ଏ ଛୁଆ ଲୋକ ସିଏ ହୁଁ। ଆଉ କଣ ଆଜି ଆଇଟ ହବ ରୋଷେଇ ଫୋଷେଇ। ରୋଷେଇ କଣ ହବ ଆଜି।
ହଁ ସେଇ ବା ଭଜା ଡାଲି ସେଇ ଛେନା ତରକାରୀ। ଦଉନାହାନ୍ତି କି ନା ଥା ଦେଖିଆ।
ଆଉ।
ନା ମୁଁ କହିଲି କଣ ଆଜି ଆଇଟମ୍ ହବ ଆଜି ରଜଟା ନା ସଂକ୍ରାତିଟା ବି କିଛି ଆଇଁଷ ଫାଇଷ ହବନି।
ତରକାରୀ କରିବି ଆଉ ଡାଲି କରିମି ପୋଟଳ ଛାଣିବି ଭଜା ଭାଜିବି ଆଉ।
ଆଉ। ଡ୍ରେସ ନୂଆ ନୂଆ ଶାଢୀ କିଣିବି।
ହଁ- ହଁ -ହଁ ଶାଢୀ ଟା ଦେଇନି ସେ ବ୍ଲାଉଜ୍ ପିସ୍ ବ୍ଲାଉଜ୍ କ କପଡ଼ାଟା ଦେଇନି ସିଲେଇ କରିବା ପାଇଁ ସେ
ଆଉ ଯମୁ
ସେଇ ଦେଇ ଥାନ୍ତି, ହଁ ସେଇ ଦେଇ ପାଖକୁ ଦେଇଥାନ୍ତି ଯେ ତାଙ୍କର ଯାମେ ତ ତାଙ୍କୁ ଦେମି କାଲି ଆଡୁ ଦେ ଅଁ ସେ ଆସନ୍ତୁ ମୋର ଏନା ଦର୍ କା ନାହିଁ ସେରା ସୁଧା ମୁଁ ସେ ନାନୀ ଘରକୁ ଯିମି ତା ନେଇକି ଯିମି -ଇ -ଇ -ଇ କଟନ୍ ସାର୍ଟଟେ କିନ୍ତୁ ବ୍ଲାଉଜ୍ କପଡା ଅଛି।
ମୋର ବି ଦେଇଛି ଯେ ଦିଟା ଶାଢୀ ଆଉ ସେ
ହଁ। ଦେମି ଦିଚାର୍ ଦିନ୍ ଯାଉ ଦେ ସି ତାଙ୍କ ବାପ ଘରୁ ଆସନ୍ତୁ ଦେମି ସିଲେଇ କ
ହଁ ଅଁ ହଁ ସେ ଯିବେ ଆସନ୍ତୁ ଆଉ।
ବ୍ଲାଉଜ ଶିଖିଛି, ମୁଁ ବି ବ୍ଲାଉଜ୍ ଡ୍ରେସ୍ ବ୍ରେସ୍ ତୁ ସିଲେଇ ସିକିଚୁ ଶିକିଚୁ ଯେ ହେନାଇ ଛୁଆ ତୁ ଜନ୍ ଜା ତୁ ଏ ଟେଲର୍ ପକେଇତୁ ଛୁଆ ମୋ ପୁଅ ଯୋଉ ବାଳୁଙ୍ଗା। ସେ- ସେ ଗନ୍ଧି ଫିତା କାଟିଦବ।
ଓହୋ। ଭଗ୍ ବାନ୍।
ଛୁଆ ଧନ୍ଦା ଘର କାମ କରୁ କରୁ ପାଣି ଆଣିବା ମତେ ଥକା ଲାଗୁଛି ସିଲେଇ କରିବି ପୁଣି ଗୋଡରେ ଆହୁରି ଥକା ଲାଗିବ।
ଓ ହୋ।
ହଁ ଟିକେ ଛତା ଆଲ କଣ କହିଲ?
ହୁଏନି।
ଦେଖୁଛୁ ନା ଛୁଆ ଧନ୍ଦା ପୁଣି ଟିୱଲ କତିରୁ ପାଣି ମାରିକି ଆଣେ। ଘରେ ରୋଷେଇ କର ମାନେ ମତେ ଟାଇମ୍ ବି ମତେ ପଳଉଛି, ଆମେ ଥ ଥକା ଲାଗୁଛି ଯେତିକି ମାନେ ଘର କାମ କିଛି ନାହିଁ, ଏ ରୋଷେଇ ବାଷ ଟିକେ କିଛି ଲାଗୁନି ଏ ମେନେ ପାଣି ଆଣିକି ଲୁଗା ପଟା ସଫା। ହ ପାଣି ବୋହ ଏରା ବି ଥକା ଲାଗୁଚି ହଁ ବୋ ହୋଉ ମାରିିକ କି ଟିୟୁ -ଟିୱଲ୍ ଟାକୁ ମାରିିକି ବୋହିଲେ ଯା ଲାଗୁଥିବ। ଆଉ ପୁଣି ଏରା ଏ ଟେଲର୍ ପକେଇବୁ ପୁଣି ଟେନ୍ ସନ୍ ବେଶୀ ସିଲେଇ କର ଗୋଡରେ ତୁ ମାନେ ଆମର କହିଲେ ତି
କରିବ ନା ଆଉ କଣ ଅନ୍ୟର କରୁଛ କି ନିଜର ଖାଲି କରିବ।
ନିଜର ଯେ ଏଇ ଛୁଆ ଟା ଏରା ଚଗଲା ହୋଉଛି ତୁ କଣ କ କଇଁଚି ଧ ଥିବୁ ତୁ ସେ କହିଁଚି ଦେ ମୁ କପଡା କାଟ୍ ଦେବି ଏ ଟିକେ ବଡ ହେଇଗନେ। ନା ଆଉ ବର୍ଷେ ଛ ମାସେ ଅନ୍ୟ ତୁ କହିଲୁ କଣ କରିବୁ। ଶିଖିଛି, ବ୍ଲାଜୁ ଶିଖିଛି।
ଉୁଁ -ହୁଁ କୋଉଠିକି ଶିଖିଥିଲ କି?
ମୁଁ ଶିକିଥିନି ନାନୀ ଘର ଥିନି ଯେ କେଉଁଝର୍ ରେ ସେଠି ସି
ହୁଁ- ହୁଁ।
ହଁ ନାନୀର ମୋ ନାନୀ ର ସାଙ୍ଗଟେ ସେ ସିଲେଇ କରେ ତ ତା ପାଖକୁ ସମସ୍ତେ ଆସନ୍ତି। ସେଇଠି ମୁ ଯାଏଁ ଶିଖେ ଆଉ।
ହୁଁ -ହୁଁ। ହୁଁ ତାଙ୍କର କଣ ପୁଅ ଝିଅ?
ନାନୀର ଦିଟା ନା ହଁ ବା ତାଙ୍କର ଦିଟା ପୁ ପୁଅ ଗୋଟେ ଝିଅ, ଝିଅ ଟା ସେ ସଡିଙ୍ଗିଆ ରେ ବାହା ହେଇଛି। ସେ ଆସିକି କେଉଁଝରରେ ଅଛି, ଆଉ ପୁଅ ଟା ତାଙ୍କର ଗାଡି ଅ ଛି, ଯୋଉ ଟ୍ରକ ଦଶ ଚକିଆ ସେରା ଅତି। ଆଉ କଣ ରଜ କରିବେ?
ହଁ ମାନେ କୋଉ ବର୍ଷ ରଜ କରିବେ, ରଜ ଦିନ ମଲାଉ।
ହଁ ସଜଟା ଏ ସେମିତି କଣ?
ହୁଁ ହୁଁ।
ରଜରେ କିଛିଟା ପିଠା ପଣା ହବନି କୋର।
ହୁଁ ପିଠାପଣା କରିବେନି ଯାହା ଛୁଆ ଦୋଳି ଖେଳିବେ ଆଉ।
ହଁ।
ଫଜର କରିବେନି।
ହୁଁ ହୁଁ।
ନା ତାଙ୍କର ଅଛି ନା ନାନୀ ରଜରେ ପୋଡ ପିଠା ହେରିଆ ବହୁତ କରେ। କରିକି ସବୁଆଡେ ବାନ୍ ଣ୍ଟେଇ ମାନ୍, ତାଙ୍କ ସେ କେଉଁଝରରେ ଯେତିକି ବନ୍ଧୁବାନ୍ଧବ ତାର ଅଛନ୍ତି ନାନୀ ତାର କରେ। ନାନୀ ପୋଡପିଠା ଭଲ କରେ, ସେ ରାତିରୁୁ ରାତ ପାଳିବା ଦିନ ରାତିରେ ପୋଡପି ପିଠା ପୋଡିକି ରଖିଥିବ। ଆଉ କାକରା ପିଠା ସେଦିନ ଆରିଶା ମାନେ କାକରା ପିଠା ସେଇ ପିଠା ହଉ ଯୋଉ ପିଠା ହଉ, କରି ପୁଳାଇ ସେ ପାଞ୍ଚ ଛଅ ଘର ଦବ।
ଓହୋ।
ଆଉ ତାରଥ ଚ
ହୁଁ।
ତାଙ୍କ ବି ଯିଏ ଦବା କଥା ଦେବେ ଆଉ, ତାଙ୍କର ବି କିଏ ପିଠା ପଣା ଏତେ ଖାଇବାକୁ ଭଲ ପାନ୍ତିନି। ସେ ନାନୀ ଖାଲି କରିକି ବାଣ୍ଟିବ। ତା ବୋହୂ ତ ଖାଇବନି ସେମିତି ପିଠା, ତା ପୁଅ ତା ପୁଅ ମାନେ ତ ଖାଇବେନି ପିଠା। ଆଉ କିଏ ଅଛି, ଛୁଆ ଗୁରାତ ତା ବଡ ପୁଅ ଟା ଛାଡିଦେଇଛି ତା ମାମୁଁ ଘରେ ମୋ ଭାଉଜ ତା ବାପଘରେ ଅଛି। ସାନ ଟା ସିଏ ଛୋଟ ଛୁଆଟା ଆମ ଆଦି ଭଳିଆ ସିଏ କଣ ପିଠା ଖାଇବ।
ହୁଁ।
ଆଉ ଜଳଖିଆ କେତେବେଳେ ଖାଇବ?
ଜଳିଖିଆ ଖାଇସାରିଲୁଣି ବା, ଏଇ ଭାତ ଟା ବସେଇବୁ ବୋଲି ନଉଛି ଯେ ହଁ ବା ସେଇ ଷ୍ଟାର୍ଟ କରୁଛି ଏବେ, ତାର ଗରମ ଦହି
ହଁ।
ଜଳିଖିଆ ଆମର ଦେଇ କରିଦେଇଥିଲେ, ମୁଁ ଭାତଟା ବସଉଛି। ଆଉ ହୁଁ।
କଣ କହିଲ?
ମୁଁ କହିଲି ଆଉ କଣ, କୁଅ କୋଉ କ୍ଲାସ ହେଲା ତାର?
ନା କ୍ଲାସ୍ ନୁହେଁ ଅଙ୍ଗନବାଡି।
ଅଙ୍ଗରାଇଜ୍ ପାଞ୍ଚ ବର୍ଷ ହେଲାଣି ବା?
ହଁ।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
ଅଙ୍ଗନବାଡ଼ିଆ ଛଅ ବର୍ଷ ପର୍ଯ୍ୟନ୍ତ ଯିବ।
ନା ଯାଉନହିଁ ସେ
ନା ଏବସ ଜିବ ଏବସଜିବ ଅଙ୍ଗନବାଡି ଆର ବସଜିବ ଶିଶୁ ବାଟିକା ତାପରେ ଏ ଜୋର ଛାଡି ମାନେ ଜୋର ଛାଡି ମାନେ ଆ ୱାନ ହଁ ହଁ ଗାଁ ଭିତରେ ବି ହଁ ଯାଏ ଯାଏ ହଁ।
ଓହୋ ଛାଡିଦ ବସ ସ୍କୁଲ ଗଡରେ ଆଉ।
ହଁ ହଉ ହଉ ଭଲତି
ଆଉ।
ପୋଡ ଖାଇବାକୁ ଦେଇଥାଉ।
କୋଉ ଖାଇବା କ ହ ମୁଁ ଯା ତାରଲେ ଖାଇବା ଦେଇ ସାର। ଆପରେ ଦେଖିବା ଆଉ ରଖୁଛି ଆଁ।
ହଁ ହଁ।